ହୁଁ।
କଣ କରଣ ଅଛି ।
ହୁଁ ଖାଇସିଲୁଣିି?
ହଁ ଖାଇସାରିଲିଣି।
ଆଉ ସମସ୍ତେ କଣ କରୁଛନ୍ତି?
ସମସ୍ତେ ଏଇଠି ତଳେ ଅଛନ୍ତି ଆଉ।
ହୁଁ। ଆଜି କଂ ରୋସେଇ ହେଇଥିଲା?
ଆଜି ଭାତ ହରଡ଼ ଡାଲି ହେଇଥିଲା ଜହ୍ନି ଭେଣ୍ଡି ଆଳୁ ଭଜା ହେଇଥିଲା ଶାଗ ଭଜା ହେଇଥିଲା ଟମାଟା ବାଇଗଣ ସେକାା ସେେକି ହେଇଥିଲା । ଆଉ କଣ କରୁଛ ।
ଏଇଠି ବସିଛି ଆଉ।
କଣ ରୋଷେଇ କରିଥିଲୁ ଆଜି?
ଆଜିାଇଥିଲା ଭାତ ପୋଟଳ ଆ ତରକାରୀ ଆଉ କଡା ପିଠୁଉ କୁ ବେସର।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହୁଁ ଏଇଠି ସବୁ ଅଛନ୍ତି ଆଉ।
ଅଜୁ ଭାଇ ଫୋନ୍ କରିଥିଲେ?
ହୁଁ ଫୋନ କରିଥିଲ ଡ୍ୟୁଟି ଗଲେଣି।
ଡିଉଟି କଣ କହିଲୁଣି?
ଚଳିଵ।
ଆଉ କଣ କହ?
ଆ ପୁରୀ ଯାଇଥିଲୁ?
ହଁ ପୁରୀ ଯାଇଥିଲୁ। ପୁରୀ ପୁରୀ ଗଲୁ ସମୁଦ୍ରକୂଳ ଗଲୁ ଆଉ ସ୍ଵର୍ଗଦ୍ୱାର ଗଲୁ । ସବୁଆଡେ ବୁଲାବୁଲି କରିକି ଆସିଲୁ ଆଉ ।
ହୁଁ ।
ଅମ ମାମୁନି ଦିଦି କଣ କରୁଛନ୍ତି?
ଦିଦି ଅଛନ୍ତି ଆଉ।
ହୁଁ।
କଣ ଖାଇଥିଲୁ ପିଠାପଣା?
ରଜ ରେ ଚକୁଳି ବରା ଇ ଡିଲି ପୋଡ଼ପିଠା
ହୁଁ ଆ ରଜରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲୁ କି ନାଇଁ?
ରଜରେ ଆମେ ମୁଁ ଯାଇଥିଲି ମହୋତ୍ସବ ବୁଲିବାକୁ । ମହୋତ୍ସ ଚଉରାରେ ରାମଦୋଳି ସବୁପଡ଼ିଥିଲା। ଲଙ୍କା ଚପ ଚାଟ, ଗୁପଚୁପୁ, ଦହିବରା ସବୁ ପଡିଥିଲା ଆଉ। ତମ ଆଡେ ପରା ଲଙ୍କା ପୋଡି ହଉଛି।ଲଙ୍କା ପୋଡି କେମିତି କଣ ହଉଛି?
ଲଙ୍କା ପୋଡି ଭଲ ଯାତ୍ରା ହଉଛି।ବିଶ୍ଵ ପ୍ରସିଦ୍ଧ ଐତିହାସିକ ଲଙ୍କା ପୋଡି ଯାତ୍ରା ହଉଛି।ବଡ ଆକାରରେ ହଉଛି ବାଣ ଫୁଟୁଛି। ବଡ ରାବଣ ଟେ ତିଆରି କରାହେଉଛି। ହୁଁ।
ଗଣ୍ଡା ବଧ ହଉଛି।
ହୁଁ।
ଲଙ୍କା ପୋଡିରେ କଣ କଣ ସବୁ ମିଳୁଛି?
ଲଙ୍କା ପୋଡ଼ିରେ ସବୁ ଜିନିଷ କଂସା, ପିତ୍ତଳ, ଷ୍ଟେସନାରୀ, ଚୁଡ଼ି, ଡ୍ରେସ୍ ସବୁ। ଖାଇବା ଜିନିଷ ବି ସବୁ ।
ଆଉ ତତେ କୋଉ ଫୋଉ ରୋଷେଇ ଆଇଛି?
ମତେ ରୋଷେଇ ସବୁ ଜଣା।
ଚିଲ୍ଲି ଚିକେନ କେମିତି ହବ କହିଲୁ?
ଆଗ ଚିକେନକୁୁ ଧୋଇଦବ ତାପରେ ସେଥିରେ ତେଲ ହଳଦୀ ଗୋଳେଇକି କି ଥୋଇ ଦବ। ତାପରେ ସେଥିରେ କର୍ଣ୍ଣଫ୍ଲୋର, ଅଣ୍ଡା ଆଉ ସବୁ ମସଲା ମସଲି, ପିଆଜ, ଅଦା, ରସୁଣ, ଜିରା, ଲଙ୍କା ଛେଚା। ସବୁ ଗୋଳେଇକି କଲର୍ ଟିକେ ଗୋଳେଇକି ତାପରେ ଛାଣିବ। ଛାଣିବ ତାପରେ ପିଆଜ, କ୍ୟାପ୍ସିକମ୍, ଟମାଟ ଅଦା ରସୁଣ ଟିକେ ଜଷ୍ଟ ପେ-ପେଷ୍ଟ ହବ। ତାପରେ ସେଗୁଡା ଗ-ତାପରେ ତର୍-ତରକାରୀ କରିକି ଭାଜିକି ଟିକେ ତେଲରେ ତାପରେ ସେଠୁ ଚିକେନକୁୁ ଛାଣିକି ରଖା ହେଇଥିବ ପକୋଡା କରିକି ସେଇଥିରେ ଢାଳିବ। ତାପରେ ସୋୟାସକ୍ସ, ଭିନେଗାର, ଚିଲିସକ୍ସ ଟମାଟୋ ସକ୍ ସ ସବୁ ପକେଇବ। ପକେଇକି ତାପରେ ଫ୍ରାଏ କରିବ ଆଉ।
ହଉ।
ତତେ କଣ ରୋଷେଇ ଜଣା?
ମତେ ବି ସବୁ ରୋଷେଇ ଆଇଛି।
ହୁଁ।
ଆଉ ଖୁଦୁରୁକୁଣୀ ଠିକି ଆସିବୁ?
ହୁଁ। ଖୁଦୁରୁକୁଣୀ ଆମ ଗାଁ ରେ ଭଲ ହଉଚି।
ତମ ଆଡେ ଖୁଦୁରୁକୁଣୀ କେମିତିହଉଛି?
ଆମ ଆଡେ ଖୁଦୁରୁକୁଣୀ ଏମିତି କରୁଛନ୍ତି ଖାଲି ପୂଜା କରିକି ଘରକୁ ଆସୁଛନ୍ତି।ଆମ ଆଡେ ଯେମିତି ଦୁହୁଡି ମରା ହଉଛି ବାଣ ଫୁଟା ହଉଛି ଏପଟେ ସେସବୁ ସେମିତି କିଛି ନାହିଁ।
ହଉ ଆଉ ଆମ ପଟକୁ ଆସିବୁ ଭାରି ଆଉ।
ହୁଁ। ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି। କାଲି ଯୋଉ ତମକୁ ଯାଇଥିଲେ ଛାଡିବାକୁ ସୁକାନ୍ତି କହୁଚନ୍ତି ଆଉ ଲୋକଙ୍କୁ ଦଶପଲା ନଉଚ ଡାକିବାକୁ ମତେ ସେଦିନ ଟିକେ ରଜମହୋତ୍ସବ ନେଲନି।
ହୁଁ। କାହାକୁ ଦଶପଲା ଡାକିବାକୁ ନଉଛ?
କାଲି ଯୋଉ ତମ ସାଥିରେ ଝୁନୁ ଖୁଡ଼ିଗଲେ।
ଓହୋ ରଜମହୋତ୍ସ ଚ ଯିବା ପାଇଁ ଗାଡିରେ ଜାଗା ନଥିଲା।
ବାପା ଗଲେ କହିଲେ ଥରେ ନାହିଁ ଦୁଇଥର ଯାଇଛ। ସେ ଦିବା ଏ ଯେଉ ଅନେଶୋତ ବଜାର ଗଲୁ। ହେଁ ଦେଖ କହିଲେ କହିଲେ ମତେ ଟିକେ କହୁଛ ଡାକୁଛ।
ତ ତମେ ସମସ୍ତେ ମେଳ ହେଲା କେମିତି ହବ?
ଆଜି ନିତୁର ହଳଦୀ ଆଉ ମେହେନ୍ଦୀ।
ହୁଁ। ହଉଛି ଗାଁରେ।
ହୁଁ। ପ୍ରଚି ହୁଡି ଯିବେ ବୋଲି କହୁଥିଲୁ। ତାଙ୍କ ଘରେ ମ।
ଓହୋ। ହୁଁ।
ଅଜୁ ଭାଇ ଆଉ କଣ କହୁଥିଲେ?
ନାମ ଗଲଙ୍ଗ ବିପାସା କାଲିଠୁ। ଫୋନ କରିନି ମା ଆସିଲାଣି। ତମେ? କରିବ ଆରାମବଲରେ ସରିଯାଇଛି।
ପଇସା ସରି ଯାଇଛି ଟିକେ କରିଦବୁ।
ହୁଁ।
ଶହେ ନବେ।
ହୁଁ।
ଆଉ ଏଇନେ କଣ ରୋଷେଇ କଲୁ?
ସକାଳ ର ପୋଟଳ ଆଳୁ ତରକାରୀ ଅଛି।
ହଉ ଆଉ।
ହୁଁ। ଆଉ ଭାତ ଖାଇବୁ ଆଳୁ ସିଯା ଅଛି। ଅଛି ବାଇଗଣ ଟମାଟୋ ପୋଡ଼ା ପଡିି କରିକି ଖାଇବୁ ଆଉ।
ଆଉ ଆସେ ପୁରୀ ଯିବା ରଥଯାତ୍ରା ଦେଖିବାକୁ।
ହୁଁ, ରଥଯାତ୍ରାକୁ ପ୍ରବଳ ଭିଡ।
ହଉ ପ୍ରବଳ ଭିଡରେ ବି ଠାକୁରଙ୍କ ଦର୍ଶନ କରିକି ଆସିବା। ପୁରୀରେ ତ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଆଉ।
ଆଉ ଘଟଗାଁ ଦେଖିଛୁ କି ନାହିଁ?
ଘଟଗାଁ ହଁ ଦେଖିଛି। କେନ୍ଦୁଝର।
ଆଉ କୁଆଡେ ଦର୍ଶନୀୟ ସ୍ଥାନ ଦେଖିଚୁ?
ମୁଁ ଦେଖିଚି କାକଟପୁର ମଙ୍ଗଳା। ସେଇଠି ଗୋଟେ ବଢିଆ ଜାଗା ମାନେ ସେଠି ଯୋଉ ମାନେ ଠାକୁର ସେଇଠିକି ରାତିରେ ଆସନ୍ତି ସେଇଠି ଗୋଟେ ପଥର ଅଛି ସେ ପଥରରେ ଠାକୁର ସବୁବେଳେ ରାତିରେ ବସିବାକୁ ଆସନ୍ତି ସେଠି ବସି ବସି ସେ ପଥରରେ ତାଙ୍କର ଗୋଟେ ସେ ମାନେ ପୁରା ଆକୃତି ହେଇଯାଇଛି ମାନେ ବସିବାର।
ଓହୋ।
ଆଉ ଆଉ ବରାଳ ବାଲୁଙ୍କେଶ୍ୱର ଯାଇଚୁ ପୁରି?
ନା।
ସେଠିକି ଗଲେ ସବୁ ଯିଏ ଯାହା ମାନସିକ କରିବ ସବୁ ପୂର୍ଣ୍ଣ ହୋଉଚି।
ସେଠିକି ଯିବା ଆଉ।
ଏଠି ଢୋଲ ବାଜିଲାଣି।
ହୁଁ କପାଇଁ?
ନିତୁର ଜୋଉ ଆଜି ମଙ୍ଗନ।
ହୁଁ।
ହୁଁ। ବରାଳ ବାଲୁଙ୍କେଶରେ ରାତିରେ ଠାକୁର ସେଇଠି ଆସୁଚନ୍ତି ସେଇଠି କି ରାତିରେ।
ଓହୋ।
ଆଉ ଯେଉଁ ପୁରି ଗଲାବେଳେ ଯେଉଁ ବାଟ ମଙ୍ଗଳା ସେ ବାଟମଙ୍ଗଳା କଣ ପାଇଁ ଦର୍ଶନ କରନ୍ତି ଜାଣିଚୁ?
ନା।
ସେଇପଟେ ଯିଏ ଦର୍ଶନ କରିକି ଠାକୁରଙ୍କୁ ଦର୍ଶନ କରିକି ଯିବ।
ହୁଁ।
ସେଠି ବାଟ ମଙ୍ଗଳା ଠାକୁରାଣୀ ସବୁ ମାନେ ପୁରା ଲେଖିକି ର ଖନ୍ତି ମାନେ ଆଜି କୋଉ କୋଉ ଦର୍ଶନ କଲେ ସେଇଠିକି ରାତିରେ ଜଗନ୍ନାଥ ଆସନ୍ତି ସେମାନଙ୍କୁ ପୁରା ଆଶୀର୍ବାଦ ଦିଅନ୍ତି।
ଓହୋ। ମୁଁ ଜାଣିଥିଲି ବାଟରେ ସେ ଅଛନ୍ତି। ବାଟ ମଙ୍ଗଳା ମାନେ ଆଗକୁ ଯଦି କିଛି ବିପଦ ଆସଥିବ ତାହେଲେ ବାଟ ମଙ୍ଗଳାବୀ ଦର୍ଶନ କରିକି ନିଜ ଦୁଃଖ ଜଣେଇକି ଯାଇଥିବ ତାହେଲେ ବିପଦ ଟଳିଯିବ।
ହୁଁ।
ବୋହୁତ ଜଣଙ୍କୁ ବି ଏମିତି ବିପଦରୁ ରକ୍ଷା କରିଚନ୍ତି ବାଟ ମଙ୍ଗଳା ନିଜେ ସ୍ୱପ୍ନ ଦେଖେଇକି।
କୋଣାର୍କ ମନ୍ଦିର ଦେଖିଚୁ?
ହୁଁ।
ପୁରା ରଥ ଭଳିଆ ହେଇଚି ମନ୍ଦିରଟା।
ହୁଁ।
ଆଉ ନନ୍ଦନକାନନା ବି ଆମେ ବି ଯିବୁ।
ହୁଁ।
ସେଇଟା ଆଉ ଅଳ୍ପ ବାଘ ଅଛନ୍ତି ବେଶୀ ବାଘ ନାହାନ୍ତି।
ହଁ ମ। ଆଉ ମୁନ୍ ନାନୀ ଫୋନ କରିଥିଲା?
ହଁ ମୁନ୍ ନାନୀ ଫୋନ କରିଥିଲା କାଲି ଯୋଉ ଗଛ ନେଇଥିଲା ସବୁ ପୋତିଚି। ଆମ୍ବ ଇଟିଲି କାଲି କରି ଦେଇ ଥିଲା। ତାଙ୍କର ଯୋଉ ଚାଷ କରା ହୋଉଚି। ତାଙ୍କର ଯୋଉ ଚାଷ କରା ହୋଉଚି ପୋଟୋଳ ଦେଶୀ ବୁଟ, ପୋଟୋଳ ଖାଲି ଦେଇଥିଲା।
ହୁଁ।
ତମ ଆଡେ କଣ କଣ ସବୁ ଦେଶୀ ଜିନିଷ ଚାଷ ହଉଛି?
ପୋଟଳ, ବାଇଗଣ, କୁନ୍ଦୁରୁ, ଭେଣ୍ଡି, ଝୁଲଣ, ଟମାଟୋ, ବିନ୍ସ, ସିମ, ମକା, ଆଖୁ,
ହଉ ପଠେଇବୁ ଆଉ
ହୁଁ।
ଆଉ ତମ ଆଡେ ଗରମ କେମିତି ହଉଛି?
ନାଇଁ ଏବେ ଥଣ୍ଡା ଲାଗୁଚ ବର୍ଷା ହଉଛି ଥଣ୍ଡା ଲାଗୁଛି। ଗରମ ଆଉ ବେଶୀ ନାହିଁ।
ହଉ ଆଉ
ହୁଁ
ଆଉ ଝିଅ କଣ କରୁଛି?
ଝିଅ ଦଣ୍ଡ ଆଡେ ବୁଲୁଛି ଯାଇକି
ବାପା କଣ କରୁଛନ୍ତି?
ବାପା ଆଡେ ବସି ଟିଭି ଦେଖୁଛନ୍ତି ବାପାଙ୍କର ବୋଉର।
ହଉ ଆଉ
ହୁଁ।
ଟିଭି ରେ କଣ ଦେଖୁଛନ୍ତି ମ?
ଟିଭିରେ ଏଇ ଯୋଉ ଜଗନ୍ନାଥଙ୍କ ଚ୍ୟାନେଲ ଆସୁଛି ସେଗୁଡା ଦେଖୁଛନ୍ତି, ଯାତ୍ରା ଦେଖୁଛନ୍ତି, ନା କଟକ ଦେଖୁଛନ୍ତି ସବୁ ଏନ ଦେଖୁଛନ୍ତି।
ହଉ ଆଉ। ହଉ ମୁଁ ରଖୁଛି।